ହାଲୋ। ହ୍ୟାଲୋ। ନେଟା ଜା ଜାଗାଡି ନେଟୱର୍ ଜାଗକୁ
ହ୍ୟାଲୋ।
ହଁ ତମ ନେଟୱରକେ ଟିକେ ପାଉନି ଆସ୍ ତୁ ଘରକୁ
ଦ
ହଁ ତମ ନେଟ୍ୟାର୍କ ପାଉନ ଘରେ ଟି
ପାଉନାହିଁ।
ହୁଁ ନାକ ପୁରା ଗଳିି ଆଜି। ଆଜି ଫେରେ ଭଗବାନ ଜଗନ୍ନାଥ ଆଜି ଗାଧେଇବେ ସେ ଛାଡ କିଛି ନାଇ।
ହୁଁ।
ମୁଁ ଝାଡା ହେଉଛି।
ପେଟ ଥଣ୍ଡା ହବା ଲାଗି ଖାଉଛନ୍ତି। ପେଟ ଥଣ୍ଡା ହବା ଲାଗି ବି ଖାଉଛନ୍ତି।
ହୁଁ ଆଜି ଘରେ ଭଗବାନ ଗାଧେଇବେ ଜର ହେବେ। କେବେ ମୁଇଁ ଜର ହେଇ ଗଳି ଆଡେ।
ହୁଁ
ଭଗବାନ ଜର ହେବେ କେତେଟା ବେଳକୁ ଆଜି ମୁଇଁ ଜର ହେଇଯିବି।
ଆଁ।
ହୁଁ।
ବିକି ବିକି ଆଜି ଫୋନ ଉଠଉ ନାଇଁ ପଇସା ଦବ କି ନାଇଁ ଏ।
ହ
ପନ୍ଦରଶହ ଟଙ୍କା ଦିଆହେଇ ଗଲାଣି ସେଟା।
ହୁଁ।
ସେ ମୋରି ହିସାବରେ ନେବେ। ଏଇ ଯୋଉ ଦେବସ୍ଥାନ ପୂର୍ଣ୍ଣିମା ହଉ ରଥଯାତ୍ରା ହଉ।
ହୁଁ।
ଦିଟାଙ୍କ ପୁରୀରେ ଥିଲେ ଭଲ ଗୋଟେ ଭଲ ଦେଖା ଗୋଟେ। ବର୍ଷକୁ ଥରେ ଭଗବାନଙ୍କର ରୂପ ଦେଖିବ ଟି। ଭଗବାନ ନିଜେ ଜର ହଉଛି ବୋଲି ଆସୁଛନ୍ତି ବାହାରକୁ।
ମା କହିଛି ଆଇଁଷ ଛିଁ ଛିଇଁଲା ଦିନ ଆଇବୁ ଘରକୁ ବୋଲି।
କେବେ ନବ ସିଏ ବି ତିନି ଦିନ କି ତମର ସେ ବାର ଦିନରେ।
ଓ ଓ ଦଶ ଦିନ।
ଓହ
ଦଶ ଦିନ।
ହଁ ଯିବୁଟା। ବାହାରେ ଥିଲେ ଖାଇଲେ ଚଳୁ କିନ୍ତୁ ସେଠାକୁ ପଲେଇବାକୁ ପଡୁ ଆଉ।
ଲାଗୁଛି ମୁଁ ଯାଇପାରିବି ନାହିଁ।
ହୁଁ ହୁଁ। ଖାଇଲି। ବାହାରେ।
ଅଶୁଵିଧା ଅଛି। ହୁଁ।
ଉଁ ହୁଁ ଆଁ।
ଲାଗୁଚି ତ କହି ପାରିବିନି ମମ୍ ରବିବାର ସେ ଦି ରବିବାରେ।
ଠିକ ଦିନରେ ହି ପଡୁଛିି ନେଇ ଆ।
ମା କହୁଛି ରବିବାରେ ଆସିବା ଲାଗି ଯେ
ହଁ।
ଆସିକି ପଳେଇବୁ ସିନା ଆସେ କହୁଛି।
ଯିବା କଥା ସେଟା ଯାହା ବି ହେଉ ଯିବା ସେମିତି ଅସୁବିଧ ଥିଲେ ଯିବୁନି ଆଉ।
ଯେ ସେମାନେ ସୁଧ ସେଠି କରିବେ କି ନାଇଁ।
ହୁଁ।
ତ ସେଠିକୁ ଖାଲି ବାପା ମାନେ ଯିବେ ବୋଧେ।
ହୁଁ।
ଆମର ଏଠି ଆମେ ଆମେ ଆଉ।
ହଁ ଆଉ ତମେ ସବୁ ସମସ୍ତେ ଯିବୁ ଗଲା ସବୁ
ହୁଁ। ଏମିତି ରେ ବି ଏ ଜାଗା ବାଡିକୁ ନେଇକି ଝଗଡା ତ ତାଙ୍କର ତାଙ୍କ ଭିତରେ ମରା ମରି
ନାଇଁ କାର ପର୍ସନାଲ କଥା ହବା ଭଲ ନାଇଁ।
ହଁ।
ହଁ। ଏଥର ରାଖିପୂର୍ଣ୍ଣିମା କେତେ କେବେ ପଡିଲା ଅଗଷ୍ଟ ମାସ କେତେ ତାରିଖ ରେ?
କଣ?
ଆଉ ରାକ୍ଷୀ ପୂର୍ଣ୍ଣିମା।
ରାକ୍ଷୀ ପୂର୍ଣ୍ଣମାରେ କଣ କରୁଚୁ? ରାକ୍ଷୀପୂର୍ଣ୍ଣିମାରେ କଣ କରୁଚି କି ଯିବିନି?
ହୁଁ ତୁ ରାଗ ଭିତର ଭାଇ କରୁଛୁ ନା। ସୁନୀଲ ବଡ
ମୋର କେଏ ଭାଇଫାଇ ନାହାଁନ୍ତି।
ସଲନାଇନ୍ କୁ ଭିଡରୁ ପଇସା ପାଇବୁ।
ଦୀମ ଟା ଦବ ଭାଇ।
ଦବ ଦବ ସିଓର ଦବ।
ନାଇଁ ନାଇଁ
ସିଏ ବିଉଟି ଶୁଇଟି ଦଉଥିଲା
ହଁ।
ସେ ବିଉଟି ସୁଇଟି କୁ ଦଉଥିଲା ନା କଣ ସେଇଟା ଯେ
ଖାଇବାକୁ ଦେଉଥିଲା କି ତାଙ୍କ ଠାରୁ ନେଇଯାଉଥାନ୍ତି କିଏ ଜାଣେ?
ନାଇଁ ନାଇଁ ଦଉଥିଲା ସେ କହୁଥିଲା ମତେ।
କହି କହି ଦେବା ଟା ଗୋଟେ ଠିକ୍ କି? ଦେବ କଇବ ନାହିଁ ସେଇଟା ହଉଛି ଠିକ୍ କଥା ଦେବ କହିବ ସେଟାରେ
ନାଇଁ ମେ ମୁଁ ପଚାରିଥିଲି ଯେ କଉଥିଲା।
ହୁଁ ଦେଇକିରି କେବେ କହିବ ନାଇଁ।
ମୋର କେହି ଭାଇ ନାଆନ୍ତି ମୁଁ କାହାକୁ ନାଇବି ଗୁଟେ।
ହୁଁ ଆରେ ଯାଇଥିବୁ କେବେ?
ଧନ ଅଛି ଜଣେ।
ସେ ଘରକୁ ଯିବୁ ଯଦି ତାକୁ ନ ଭିଡିକିରି ହୁଁ। ମତେ ଚାମିନୀ ଫୋନ୍ କରିଥିଲା ହେ।
କିଏ?
ଚେମିଣୀ ଚାମିଣୀ।
କିଏ ସେ ରେ?
ଶିକ୍ ତେ ତ ସବୁ କଥା ତ ଭୁଲି ଯାଉଚୁ ବ୍ୟାସ୍ତ ରେ।
ହଁ ମୁଁ ଜାଣଲି ଜାଣିଲି।
ହୁଁ ବୋଧେ ସେଟା ଲାଗିଆ ହେଇଥିବ ବାଦ୍ ବାଲାନ୍ସ ପକାଇବା ଲାଗି ବୋଧେ ହେଇଥିବ।
ସବୁଥରେ ଗୁଟେ ବାଲାନ୍ସ
ନେଟ୍ ବାଲାନ୍ସ ସେଥରବି ପକେଇଦେଲି ସେଥି ଲାଗି ବୋଧେ ଫୋନ କରିଥିବ। ନେଟ୍ ବାଲାନ୍ସ ଟିକେ ପକେଇ ଦବ ବୋଲି।
ଏ ହେମିତି ଗୁଟେ ଅଭ୍ୟାସ ହେଲେ ଭଲ ନାଇଁ।
ଭଲ ନାଇଁ ସେଇ ସେ ସୁଇଟି ଗୁଟେ ନିବାସ ହେଇଗଲା ଚାଲିଲା ତାର ସେଠୁ ରେଗୁଲାର ଚାଲାନ ଲାଗିଗଲା। ଏବେ
ସବୁ ଦିନେ ମେସେଜ କରୁଛନ୍ତି ଏ ଗୁଟେ ଦିନ ଉଳେ କହିଲେ ଅଲଗା କଥା ତାପରେ ଏମିତିରେ କଣ ଆମେ ଚାକିରି କରୁଛୁ କି। ତାଙ୍କଠୁ ନେଇ ଜିଣା କଥା।
ଦିନେ ହୁଳି ବି ସେଟା ଭୁଲ ଦିନେ ବୁଳେଇ ବି ଭୁଲ ସେଟା। ଗାଁ ତମେ ତମେ କିଏ ତାର ଏନ୍ତ ରିଲେସନ କଣ? କହିବ ସେମିତି ପ ବାଲାନ୍ସ ପକେଇ ଥିବ ଏକଣ କଥା?
ହୁଁ ତା ପରେ ବି ଆମେ କଣ ଚାକିରୀ କରୁଛନ୍ତି।
ଉଁ ହୁଁ। ଛି କହିହବ ନାହିଁ।
ଉଁ ହୁଁ। ତାଙ୍କେ ବି ନିଜେ ଜାଣିବା କଥା ମୁଁ ଏବେ ଗୋଟେ ବାହାରେ ରହିକି ପଢୁଛି।
ହୁଁ ହୁଁ।
କଣ କରୁଛ ଏବେ?
ସେ ସିଏ ଯୋଉ କହୁନାହିଁ ମତେ ଏଇଟା ବୋହୁତ ହସା ଲାଗୁଛି। ପାଠ ପଢି ବୋଲି କହୁଥିବେ
ହୁଁ।
ଯୋଉ ଟାଇମ୍ ରେ ପଢିବା କଥା ଯେତେବେଳେ ବୟସ ଥିଲା ସେତେ ବେଳେ କିଛି ନାଇଁ। ଏବେ ବି ବୟସ କେତେ ହେଇଛି କି ମତେ କହୁନାହିଁ ବୁଦ୍ଧି ଖରାପ ବୁଦ୍ଧି ଖରାପ।
ଏବେ ତ ବୁଦ୍ଧି ପୁରା ଆଣ୍ଠୁରେ ଅଛି ତାର। ହାଲୋ। ହାଲୋ।
ହାଲୋ।
ହୁଁ ଆଜି ମୁ ସକାଳୁ କ୍ଲାସ ଗଲି। ଆଜି ସକାଳୁ କ୍ଲାସ ଗଲୁ ପିଲା ଥାର ପାଞ୍ଚଟା ଗା ଆଉ ଅଧିକ ନହିଁ। କଣ ପଢେଇବ ଦି ଏମତିରେ ବି ମତେଆଜି ନାକ ଗଳୁଥିଲା। ଭଲ ଲାଗୁ ନ ଥିଲା ପଢେଇବିନି ଭାବୁଥିଲି ଗଲାବେଳକୁ ଦେଖୁଛି ପିଲା ବି ଆସିି ନାହାନ୍ତି। ଏ ସୁବିଧା ହେଲା ହାଉ ବି ପଢେଇଲି ନେଇଁ କିଛି ନାଇ। ବଇଲି ବଇଲି ଟିକେ କାହ୍ନୁ ସାର ଆସିଲେ କାହ୍ନୁ ସାର୍ ଆସିକି କେକ୍ ଫେକ୍ ଆଣି ଦେଇଥିଲି ଖାଆ ବେଲି ଖାଇଲୁ। ଖାଇକି ଡାଇରେକ୍ଟ ଅଫିସ୍ ଆଉ।
ମୁ ବୁଝିପାରୁନି ସାର୍ ସେ ରୂପା ଅଫିସ୍ ରେ କଣ କାଇଁ କାହିଁ କହୁଛ ସେ ସେଇ ଅଫିସରେ ରଖ ପାଇଁ। ପଚାରେ ଆପଣଙ୍କୁ ଟିକେ। କଣ ଖବର?
ହାଲୋ